ବାହା କଥା ଆପଣଙ୍କ ପାଟିର ତ ଆ ଅବସ୍ଥା ନଥିବ ବୋଧେ?
ପ୍ରକୃତି
ମାନେ କଥା ହେଇ ହେଇ
ମୁଁ ତ ପୁରା ପାଗଳା ହେଇଗଲିଣି ତମେ ଶୁଣ ତମେ ତୁରେ କଥା ହବ ହେଲେ ସେ ଆପଣ କଲା ବେଳକୁ ଛାଡ଼ କଣ କହିବି ଏଇ ଚୁଇଁ ମୋ ସହିତ କଥା ହୋଉଚି ସେଟା ଖାଲି ଆପଣ ଆଜ୍ଞା ହଁ। ଗୋଟେ କଥା ସୁଣ ହାଲୋ।
ହଁ କହ।
ମୁଁ କହିଥିଲି କଣ କହିଲ? ମୁଁ ମାନେ ଆଚୁଆଲି ଟିକେ ପୂର୍ବରୁ ମୁଁ ଭାତା ଶ୍ରୀ ଏବଂ ଆପଣଙ୍କ ଯୋଉ ସୟନୀ ଅଛନ୍ତି ସିଏ କଣ ତାଙ୍କ ନା ଚୁଇଁ ହେଲା ସେ କଥପକଥନ କରୁଥିଲେ। ତ ମୋ ଭାଇ ସବୁଥିରେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସବୁଥିରେ ଆଜ୍ଞା ମାନେ ସିଏ ଯା କହିଲେ ନକେଇଲା ଆଜ୍ଞା ଭାଇ ସେ କଥାକୁ ନେଇ ଆମେ କେତେଯୋର୍ ହସିଲୁ ଦିଜଣ ଆଙ୍କ। ସେଆଡେ ମୁଁ କଥା ହେଉଥିଲୁ ମୋ ଦିଦିର ମୋର ଆଉ ମୋ ଭାଇ ମାନେ ଆମ ମୋ ଭାଇ ମୋ ଦିି ଦିଦି ମୁଁ ହେଲା।
ହୁଁ।
ମାନେ ମୋ ମାମୁଁ ପୁଅ ତ କଣ ହେଲା କହିଲ ତ ତା ତ ତ ମୋ ସାଙ୍ଗ ମାନେ ତମ ସାଙ୍ଗ ମତେ କଲ୍ କରିଥିଲେ
ହଁ।
ସିଏ ପୁରା ହସି ହସି ମତେ କହୁଚନ୍ତି ମୁଁ ତାର ସେ କଥା ନୁହେଁ ଆମେ ତିନି ଜଣ ପୁରା ଶୋଇ ଉଠି ପୁରା ଖାଲି ପ୍ରତିଟି କଥାରେ ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞ ଆଜ୍ଞା। ମାନେ ସିଏ କହିଲେ କି ମତେ ମାନେ ମତେ ସାଙ୍ଗ କହିଲେ କି ମୁଁ କିଛି ନ କଲେ ବି ସେ ସବୁଥିରେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କହୁଚି ଆମେ ଯୋଉ ରାତିରେ ଟିୟୁସନ କରିବା ହଁ। ତ ମତେ ଏବେ ସେ କହୁଚି ଆମ ଯାହାରେ ଟିୟୁସନ ପାଇଁ ଯିବା ତୁ ମତେ କହ ଆଜ୍ଞା ଜାଗାରେ ଆଉ କଣ କହିବି? ମାନେ ପ୍ର ଏବେ ମାନେ ଏମିତି ପ୍ରଶଶା ଟା ଏଇଯଉ ସିଏ ମୋତେ ତୁ ଚାଗାରେ ମତେ ଆଜ୍ଞା କହୁଚି ମାନେ ତମେ ଆପଣ କହୁଚି କହି ଆଉ କହିବି।
ଏବେ ବି ହସୁଚନ୍ତି ଆପଣ ବି ଆଉ ସିଏ ବି।
ଆଚ୍ଛା ଆପଣ ଙ୍କୁ ସୁଧା ଯାଉଚି କି?
ଆଜ୍ଞା ମାନେ ହଁ।
ଆଚ୍ଛା ଆଚ୍ଛା ହ ହଉ। ଆଉ ତାହେଲେ ମୁଁ ଆଉ ତାହେଲେ ମୁଁ କଣ କରିବି?
ଆପଣଙ୍କ ତାଙ୍କ ରୋଗଏଟା ଡେଇଁଗଲା କି?
ନା ମୁଁ ଡେଇଁନି ମତେ ଡେଇଁବା କୁ ମୁଁ ତ ପ୍ରଥମରୁ ଏମିତି ଆଜ୍ଞା ଆଜ୍ଞା ହୁଏ।
ଆଛା। ଆଉ ଆପଣଙ୍କର ଦିନ୍ ପୁଣି ଆଜ୍ଞା ଡିନର ହେଇଗଲାଣି?
ହଁ ହଁ ମୁଁ ଖାଇ-ଖାଇସାରିଲିଣି ତମେ?
କଣ ଖାଇଲେ ଆପଣ?
ମୁଁ ଖାଇଲି ରୁଟି ଆଉ ସୋୟାବିନ୍ ତରକାରୀ ସୋୟାବିନ୍ ଆଳୁ ତରକାରୀ ଆଉ କଣ? ଆଉ ଆମର ସେଇଟା କଣ ତ ସନ୍ତୁଳା। ଓ ଯିବ ବୋଧ ଇଏ ମାନେ କଣ କହିଲ ଛତିଆ କାଳୀ ଙ୍କ ପାଖେ ସିଏ ବଧେ ଖ ହେଇ ଯାଇଚି ଖାଇହଉନି ପା।
ହଁ। ଅବ୍ ବୋଲ୍ ମାନେ ଏବେ କଅ?
ହଁ। ତ ସେଇଥିପାଇଁ ମୁଁ ଟିକେ ଚିଡ ଚିଡା ଲାଗୁଛି କଣ କରିବି କଣ ନାହିଁ ଆରେ କଣ ହେଇଚି କହିଲ? ଦିନ ବେଳା ଷ୍ଟାଇଲ ମାରିକି ପାଞ୍ଚଟାରୁ ଛଅଟା ଲଙ୍କା ସାତୁଟା ଖଣ୍ଡେ ହେଲା। ଚକଟିକି ଭାତ ଖାଇ ଦେଇଚି ପା-ପାଗ କରକି ହେଲା ପୁରା ପୁରା ତୋଟାଲୀ ରାଗ ରାଗ ମୁଁ ମାନେ ମୋ ଭାଇରେ ମୋର ଖାଉଥୁଲୁ। ପୁରା ପାଞ୍ଚ ଟଙ୍କା ସାତଟା ପା ପୁରା ଖାଇଦେଇଚି। କେତେବେଳକୁ ମୋର ଜୀବ ଫିବ କଣ ନଷ୍ଟ ହେଇଗଲାଣି?
ଆପଣ ଫୋନ୍ ଟା କୋଉଠି ଥୋଇ ଦେଇକି ଦୌଡିକି ପଳେଇଲେେ କି?
ନା ନା ମୋର ଫୋନ୍ ପାଖରେ ଅଛି ଆପଣଙ୍କୁ ଶୁଭା ଯାଉନି କି?
ଟିକେ କମ ହେଇଗଲା।
ଏବେ ଶୁବା ଗଲା?
ନାଇ ଏବେ ସେୟା ହିଁ ହଉଚି।
ଆରେରେ କଣ କହିବି ଆପଣଙ୍କୁ? ଏବେ ଆପଣଙ୍କୁ ଶୁଗାଗଲା? ଯନ୍ତ୍ର ମଧ୍ୟ ପ୍ରଥମରୁ ବ୍ୟବହାର କରିଛି ଆକ୍ଚୁଆଲି ମୁଁ ଫୋନ ଟାକୁ କାନ୍ଥରେ ମାନେ ରଖି କି ମୁଁ କଥା
ତାହେଲେ ଆପଣ ଏମିତି ଜିନିଷ ସବୁ କରିବେ ନା ହଉ ହଉ।
ନା ନା ମୁଁ ମୁଁ ଏବେ ଧରିଦେଲି। ଆପଣ କୁହନ୍ତୁ ତୁମେ କୁହ? ଆ-ତମେ କେତେଟା ଯାଏ ଟିଉସନ୍ କରିବ?
କେତେଟା ଯାଏ ଟିଉସନ୍ କରିବି? ଜାଣିନି ମୁଁ? କଣ କରିବି? ମୋତେ ଇଚ୍ଛା ହଉନି କିଛି କରିବାକୁ। ମୋ ମୁଣ୍ଡ ପିନ୍ଧୁଛି ବହୁତ ଜୋରେ।
ଆଜି ରାତିରେ ସୁଅନି।
ହଁ ହଁ ଛେଳି ମରିଗଲା।
ତମକୁ ଏବେ ରଙ୍ଗୀନ ଚୁଟି କରିଥିଲେ ୟା ଆପଣ ତାଙ୍କୁ କ-କ-ଯୋଗାଯୋଗ କରିଥିଲେ?
ରଙ୍ଗୀନ ଚୁଟି କରିଥିଲି।
ଆଛା ଆପଣ ଯଦି ଚାହିଁବେ ମତେ ଆଉ ପୁନର୍ବାର ଯୋଗାଯୋଗ କ-କରିପାରିବେ। ମୋତେ ଏବେ ଚୁଇଁ ଏବେ ମତେ ଆପଣଙ୍କ ଚୁଇଁ ସାଙ୍ଗ ଯୋଗାଯୋଗ କରିଥିଲେ। ତ ସିଏ ମୁଁ -ତ- ମୁଁ ତାଙ୍କୁ କହିଥିଲି କି ଆଉ ତାଙ୍କ ପରେ ମୁଁ ତମକୁ କରିବି ବୋଲିି ତ ସେ ମୁଁ କରିବି ତମକୁ ଲୋକେ
ତାଙ୍କର ମୁଁ ତାଙ୍କ ସହିତ କଥା ହେଇଥିଲି ଯେ ମାନେ ସନ୍ଧ୍ୟା ବେଳେ ସିଏ ମତେ କହିଥିଲେ କି, ତାଙ୍କର ଆଉ ଦଶଟା ଅଛି। ତ ସିଏ, ମତେ ଲାଗୁଛି ଦେଇ ଦେଇଥିବେ। ତ ଆପଣ ଯେତେ
ଆଜ୍ଞା-ଆଜ୍ଞା, ସିଏ ମତେ କହିଲେ କି, ସିଏ ମତେ କହିଲେ କି ଆମର ଯୋଉ ରଙ୍ଗୀନ ଚଢେଇ ସିଏ ସନ୍ଧ୍ୟା ବେଳେ ସେ ଚା ମାନେ ଚା ଏଠି ଥର ଟ୍ୟୁସନ କରିଦେଇଛନ୍ତି।
ଆପଣ ଜାଣିଛନ୍ତି ନା, ନାଇ ରଙ୍ଗୀନ ଚୁଟି ଆଉ ଗୋଟେ ଖୋଲି ଦେଇଛନ୍ତି।
ଇରେ ଭାଇ।
ସେ, ଯୋଉ- ଆଉ ଯୋଉ ଆମର ଯୋଉ ପତଳି, ସିଏ ବି
ଇରେ ଭା-ଇ ମାନେ ଚାରଟେ ଟ୍ୟୁସନ୍।
ନା, ମାନେ, କେମିତି କଣ କରୁଛନ୍ତି, ମୁଁ ଜାଣିନାହିଁ, ବଟ କିନ୍ତୁ କରୁଛନ୍ତି।
ଆରେ ଏତେ ଲୋଭ କଣ?
ଆଜ୍ଞା- ତମେ ତିନି ତିନି ଟା ଖୋଲି ପାରୁଛ, ସେ କାହିଁ ଚାରିଟା ଖୋଲି ପାରିବେନି?
ପତୁଳି ପା -ଆମର ସୁନୀଲ ଭାଇଙ୍କ ନ -ବା -ଆ - ଆ-ଆମ ଯୋଉ ନିଃଶ୍ବ ସାର ନ ମୁରୁ କରିଥିଲେ ନିଶ୍ଵା ଭାଇଙ୍କ ସାଙ୍ଗ ନମ୍ବର ରୁ।
କିଏ, କିନ୍ତୁ, ପୁଣି, କଣ ଶୁଣି ନେ କରିଛନ୍ତି ତ ହଉ, ଆଜ୍ଞା କରନ୍ତୁ। ଯାଉଛି, ଯାଉ, ଯୋଉ ଯାଏ ଗାଡି ଯାଉଛି। ଶୁଣନ୍ତୁ, ଛାଡ଼ନ୍ତୁ, ଛାଡ଼ନ୍ତୁ। ସିଏ କରିଛନ୍ତି, ଗୋଟେ ତାଙ୍କ ମିତ୍ରଙ୍କ ନମ୍ବରକୁ।
ଆଚ୍ଛା-ଆଚ୍ଛା ଆପଣଙ୍କ ପିତାଶ୍ରୀ ନାହାନ୍ତି କି?
ସିଏ ଏବେ ରୁଟି କରୁଛନ୍ତି।
ଆଚ୍ଛା-ଆଚ୍ଛା-ଆଚ୍ଛା ଓହୋ ଆପଣ ତାହେଲେ ଖାଇବେ? ଆପଣ ଖାଇନାହାନ୍ତି ତାହେଲେ?
ନା, ମୁଁ ଖାଇବିନି। ଏବେ ଖାଇବାର ନାହିଁ।
ତମେ କହିବି, ତମେ କୁହ।
ମୁଁ ଖାଇନି, କି ମୋତେ ଖାଇବାର ବି ନାହିଁ।
କଣ ପାଇଁ?
ମୋତେ କୁନ୍ଦୁରି ପସନ୍ଦ ନୁହେଁ। ମୁଁ ଖାଇପିଇକି ବି ମୋତେ ଭଲ ଲାଗେନି।
ତମର-ତମର ସକାଳୁ ର କିଛି ନାହିଁ କି ତରକାରୀ ତକାରି ହେରିକା।
ନାଇଁ। ଅଣ୍ଡା ଖାଇପାରିବି କିନ୍ତୁ ମତେ ଏବେ ବନିବାକୁ ଇଚ୍ଛା ନାହିଁ ମୁଣ୍ଡବିନ୍ଧୁଛି।
ବାବା କୁହନ୍ତୁ ବନେଇଦେବେ।
ସିଏ ମତେ କହିବେ ଯେ ତୁ ଏତେ ଇଏ କରନାଉ ଚୁପଚାପ ଖାଇକି ସୋ ହିଁ।
ଆପଣ ଟିକେ ରିକ୍ୱେଷ୍ଟ କରେ ସେ ବନେଇଦେବେ ଇଚ୍ଛା ଅଛି ଯଦି ଖାଇକି ସୋଇବାନା ଖାଲି ପେଟରେ ଶୋଇବା।
ସଟା ଭାବୁଛି ତା ଖାଲି ପେଟରେ ଶୋଇପଡ଼ିବି।
ନା-ନା ଖାଇକି ଶୁଅ ଖାଲି ପେଟରେ ଶୁଅନ୍ତିନି। ଏବେ ଭିତରେ କାଲି କହୁଛ ବାନ୍ତି ହୋଇଥିଲା ପୁଣି ଏବେ ପୁଣି ଏବେ କହୁଛ କି ମୁଁ ଶୁ ଖାଲି ପେଟରେ ଶୋଇବି।
ହିଁ ଆଉ କଣ? ଆଉ ଆପଣ କଣ କରୁଛନ୍ତି?
ମୁଁ-ତ-ମୁଁ-ତ ମୋର ଏ ସିର ଏ ସିରେ ଶୋଇଛି। ଆଉ କିଛି ଘଟିକା ପରେ ମୁଁ ଯିବି ହେରି ମୋ ଦିଦି ରୁମରେ ଶୋଇବି ଆଉ।
ହଁ ଆପଣ ଯୋଉ ଭାତ ସହାତ ମୋତେ ଖାଇବ।
ଆଜ୍ଞା-ଆଜ୍ଞା ଭାର୍ତାଶ୍ରୀ ହ ଆମର ଏକ୍ପ୍ରିଏନ୍ସ ବାବା ମମୀ ମୋ ଦି ଭଗିଣି ସେ
ଓ ହୋ।
ଆଉ ଆପଣ ଶୁଣନ୍ତୁ।
କାହୁଛନ୍ତି କଣ କହିଲେ ଆପଣଙ୍କ ଘର ଲୋକ?
ନାଇଁ ନାଇଁ ମୁଁ ଯୋଉଁ କଥା ହଉଛି ଆପଣ କଥା ଶୁଣିପାରୁଛନ୍ତି ସି ସେତେବେଳୁ ସେ ଆକଚୁଆଲି । ଉ ଆମ ଯୋଉଁ ଆଜ୍ଞା କଥାଟାରୁ ସେ ସେବେଠୁ ଧରିକି ତାଙ୍କର ହସ ବନ୍ଦ ହଉନାହିଁ। ଆକଚୁଆଲି ମୁଁ ଯୋଉଁ ସାହିତ୍ୟିକ ଭାଷା ବ୍ୟବହାର କରିଦଉଛି ସେଥିପାଇଁ ହସୁଛନ୍ତି ତ ତମେ କହୁନ?
ମୁଁ କଣ କହିବି? ଟିକେ ଦେଖି ସାରେ କେତେଟା ଟିଉସନ ହଁ ଆହୁରି ତିନିଟା ଟିଉସନ ବାକି କି ଅଛି।
ଆପଣଙ୍କୁ ତିନିଟାରେ ଆପଣ କେତେଳେବେଳଠୁ ଯିବ ଟିଉସନ୍?
ଉ ମୁଁ ଗୋଟେ ମୋର ଇଏ ହେଇଗଲା ଲେଫ୍ଟ ହେଇଗଲା
କା ସଇତ?
ଆପଣଙ୍କୁ
ମୋ ସହିତ।
ଆଉ କଣ।
କିରେ
କହିବି।
ହଁ।
କହିବି ଆପଣଙ୍କୁ ନିର୍ଧ ନିର୍ଧାରିତା ସମୟରେ।
ଓ ମାନେ ମୁଁ କହିଲି ସେତେବେଳେ।
କେବେ ବି ନାଇଁ।
ମାନେ କହୁଥିଲେ ମାନେ କଥା ହେବାପାଇଁ ଆମକୁ ଯୋଗାଯୋଗ କରିସାରିଥିଲେ?
ନାଁ
ଆଁ।
ଯୋଉଁ ହୁଏ ମୋର ଗୋଟେ ଗୋଟେ କୁହେ ଯୋଉଁ ବିନା କଥାରେ। ତ ସେଇଟା ହେଇଗଲା ତ ଛାଡନ୍ତୁ ସେକଥା ଆପଣ ଆ ଛାଡନ୍ତୁ ସେ କଥା।
ଆଜ୍ଞା ଆଜ୍ଞା। ଆଉ କଣ କହୁଛ କୁହ ସରି କଣ କହୁଛ କୁହ।
ହଁ ହଁ ହଁ
କଣ ଗପ କହିବ ମୁଁ ଶୁଣିବି?
କୁହ?
ମୁଁ କଣ କହିବି କହିଲ? ମୁଁ ଗପ କହିବି। ତମେ କହୁନ ମୁଁ ଶୁଣିବି।
ଆଜ୍ଞା।
ଗୋଟେ ଗାଁ ରେ ଗୋଟେ ମଣ୍ଡା ଗୋଟେ ଅସୁର ଥିଲା ହେଲା। ମଣ୍ଡା ଖିଆ ଅସୁର ଥିଲା ତାକୁ ମଣ୍ଡା ବହୁତ ପସନ୍ଦ ତ ସିଏ ଗାଁ ର ଲୋକମାନଙ୍କୁ କହିଥିଲା କି ମୁଁ ସବୁବେଳେ ଆସିବେ ମତେ ଡେଲି ଉ ମତେ ଦବ ମଣ୍ଡା ଗୋଟେ ଦବ ତ ଗାଁରେ ଗୋଟେ ଲୋକକୁ ଦବ।
ହୁଁ।
ଆଁ ପଞ୍ଚୁ ପାଣ୍ଡବ ମାନେ ଯାଇଥିଲେ କି ତମ ସେଇ ଗାଁ କୁ? ସେଇ ଟାଇମ ରେ ଗାଁ ଲୋକ ମା କହିଲେ ସିଏ ଆପଣ ଭୀମଙ୍କୁ କହିଲେ ସିଏ ଆପଣ ଟିକେ ଏଇଟା ନେଇକି ଉଁ ମାନେ ଅସୁରଙ୍କୁ ଦେଇଦେବେ। ତୁ କୁଆଡେ ଯାଉଚୁ। କହିଲା କେତେ ଖାଇବୁ ସେ କହିଲା କି ମତେ କଣ ଖାଇବ ଆଜ୍ଞା।
ହଁ ମାନେ ତମକୁ ଯୋଉ
ଆଜ୍ଞା ଆପଣଙ୍କୁ ଠିକ ଲାଗୁଛି। ତ ସିଏ ତାପରେ କଣ ସରିଗଲା କି?
ହଁ।
ତେବେ ମୁଁ ରଖୁଚି ଧନ୍ୟବାଦ।
ଆଜ୍ଞା ସ୍ୱାଗତମ୍।